ଊଁ।
ନମସ୍କାର।
ହଁ ନମସ୍କାର କିଏ ବାନ୍ଧବୀ କହୁଥିଲେ?
ଆଜ୍ଞା।
ଶୁଭ ସଂନ୍ଧ୍ୟା। ଆପଣ ଅ ସେଇ ପିଲାଟି ଯୋଉ ଆମେ ଛୋଟରୁ ବଡ ହେଲେ ଲା ବେଳେ ଆମେ ଦେଖିଥିକୁ ଯାହାକୁ।
ହଁ ଆମେ ଜନ୍ମରୁ ତ ଆଉ।
ଜଃ-ଜନ୍ମରୁ ସାଙ୍ଗରେ ଅଛି।
ଆଜ୍ଞା।
ତାହେଲେ ଏତେ ଏତେ ସନ୍ଧ୍ୟାରେ ମୁଁ ମନେ ପଡିବାର କାରଣ ଟା ଜାଣି ପାରେ
କାରଣ କଣ କହିଲେ? ଆପଣ ଯୋଉ ପ୍ରଥମରୁୁ ସପ୍ତମ ଯାଙ୍କେ ଆମେ ପାଠ ପଢିଲେ ବିଦ୍ୟାଳୟକୁୁ ଯାଇ ଆଉ ସେ ସବୁ ସ୍ମୃ
ଓ ହୋଉ ଯା ହୋଉ। କେହି ତ ଜଣେ ଅଛନ୍ତି। ସେ ଦିନ ସବୁ ଭୁଲି ପାରୁିନାହାନ୍ତି।
ମୁଁ ତ ଆପଣଙ୍କୁ ମନେ ପକାଉଚି। ଆପଣ ତ ଭୁଲି ଯାଉଛନ୍ତି ନାଁ।
ଜମା ନୁହେଁ। ଏଇ ଗଲା ରଜ ବୋଧେ ଆଠ ଦିନ ହେଇନି। ମୁଁ ଆପଣଙ୍କୁ ବୋହୁତ ସମୟ ଦେଇଥିଲି ମୂଲ୍ୟବାନ ସମୟ ସବୁ ଦେଇଥିଲି। ଆମର ଜଣେ ସାଙ୍ଗ ଥିଲେ ଆମେ ଯୋଉ କଥା ହୋଉ ହୋଉ ସେ ଆମ ସହିତ ଟିକେ ମଝିରେ କଲ୍ କରି ଆମ ସହିତ ଟିକେ କଥା ହେଲେ। ସେ ଗୋଟେ ଯାଇଥିଲେ ଭ୍ରମଣରେ ଯାଇ ଥିଲେ। ଆମକୁ ତ ଆ ଗଲାବେଳେ ଡାକିଲେନି ମଝିରେ ଡାକିଲେ କଣ ଆସ। ଜାଣିପାରୁଚି ମନେ ପଡୁଚି ତ ତାଙ୍କ କଥା। ସେ ମଝିରେ ଡାକିଲା ଆ ସ ଆଚ୍ଛା ସେ କୋଉ କାର୍ଯ୍ୟରେ ଯାଇଥିଲେ ସି ସିଏ ନିଜେ ବି ଜାଣିନଥିଲେ। ସେ ଯୋଉ କା ସେ ଯୋଉ କାର୍ଯ୍ୟରେ ଯାଇଥିଲେ।
ଆଉ ଅନ୍ୟ ମାନଙ୍କୁ ଏମିତି ଜଣାଉ ଥିଲେ ଯେ ଯେ-ଯେପରି ସବୁ କିଛି ଜାଣିଚି।
ତ ସବୁ ଭଲ କାମରେ ଯାଇଚନ୍ତି।
ତାପରେ ବି ଆମ-ଆମକୁ କୋଉଥିଲେ ବି ଯିବା ପାଇଁ ହିଁ।
ଯିବା ପାଇଁ ସେ କହିଲେ କହିଲେ ତମେ ଯଦି ଚାହିଁବ ମୁଁ ଅଧାରୁୁ ପଳଉଚି। ଅଧାରୁ ପଳଉଚି ଫୁଣି ତମମାନ କୁ ଆଣିକି ହିଁ ଏଠିକି ବୁଲେଇ ବାଲେଇ ଛାଡିବି।
ଆଜ୍ଞା ଆଜ୍ଞା।
ଆଉ ସେ ପିଲାଟି ମାନେ ବହୁତ ମହାନ୍ ପିଲାଟେ। ସେ ଆମ କକ୍ଷରେ ଅନେସ ତେଣୀ କକ୍ଷରେ ଯୋଉଟା ଆମ କକ୍ଷରେ ସିଏ ଥିଲେ। ଜଣେ ମହାନ୍ ବ୍ୟକ୍ତି। ସେ ଏବେ ବି ଅଛନ୍ତି ତାଙ୍କ ବିନା ମୋ ଶ୍ରେଣୀ ଅଧୁରା।
ଆଜ୍ଞା।
ଜାଣିପାରୁଥିବେ ତ କାହା କଥା କୋହୁଚି ଆଉ। ଆଉ ସେ ଯେତିକି ସବୁ ଆମର ଅଛନ୍ତି ସବୁ ପୁଅ ସାଙ୍ଗ ବିବାହ କଲେଣି ତାଙ୍କୁ ଦେଖି ସବୁ ଡରନ୍ତି।
ଆଜ୍ଞା ନିହାତି।
ତାଙ୍କ ସ୍ତ୍ରୀ ମାନଙ୍କୁ ବି ଦେଖାନ୍ତିନି।
ନା ନା ସିଏ ମାନେ କିପରି ଦେଖେଇବେ ତାଙ୍କ ବା ତାଙ୍କ କାର୍ଯ୍ୟକଳାପକୁ ଦେଖି ସମସ୍ତେ ଡରନ୍ତି।
ହଁ ହଁ। କାର୍ଯ୍ୟ ତ ନୁହେଁ ସେ ସେ କାର୍ଯ୍ୟରେ ଗୋଟେ ବୋଝ। ଆଉ ସିଏ ବି ମଝିରେ କୋହୁଥିଲେ କହିଲେ ଗୋଟେ ବଣଭୋଜିର ଆୟୋଜନ କରାଯାଉ ବୋଲି।
ଆଜ୍ଞା।
କିନ୍ତୁ କଣ କରିବା। କରିବା କଣ ପିଲାଙ୍କର ସମୟର ଅଭାବ।
ଆଜ୍ଞା।
ଆଉ ଯାହେଲେବି ବି ଜଣେ ଜଣେ ଚାକିରି ବାକିରି କଲେଣି। ତାଙ୍କୁ ସୁଯୋଗ ପାଉନାହାନ୍ତି, ଭାବୁଚୁ ଏସବୁ ଏଇ ବର୍ଷ ଲାଗିକି ଯେମିତି ହେଲେ ଗୋଟେ ଆୟୋଜନ କରିବା।
ହଁ ନିହାତି ତାପରେ କଣ କଲେ ସମସ୍ତେ ବି ବିବାହ କରିଗଲେଣି।
ସମ ସମସ୍ତଙ୍କ ଜୀବନରେ ବ୍ୟସ୍ତ ହେଇଗଲେ। ଆଉ ଏସବୁ ଜିନିଷ ପାଇଁ ସମୟ ଦେଇପାରିବେନି।
ହଁ।
ସେଥିପାଇଁ ମତେ ଲାଗୁଛି ଯଦି ତମେ ଟିକେ ଲାଗନ୍ତ କିଛିଟା ହେଇପାରନ୍ତା।
ହଁ ନିହାତି ମୁଁ ଏଇ ବର୍ଷା ଦିନଟା ଯାଉ ଆମେ
ମୁଁ ଭାବୁଛି ବର୍ଷାର ତ ବର୍ଷାର ଆରମ୍ଭ ଟା ହେଇଚି। କରିଦେଲେ ବି ଭଲ ହୁଅନ୍ତା କୋଉଠି ଦେଖିକି ସୁଯୋଗ ଦେଖିକି ସୁବିଧା ଦେଖିକି।
ଆଜ୍ଞା।
ମତେ ସମସ୍ତେ ରାଜି ହେବେନି, ମୁଁ କହିଲେ କଣ ହବ କିନ୍ତୁ ମାନେ ବଣଭୋଜିର ମାସ ହଉଚି ଶୀତଋତୁ। ସେ ସମୟରେ ଯେମିତି ଯାହା ଯୋଉ ଜାଗାରେ କଲେ ବି ଆମକୁ କିଛି ଅସୁବିଧାର ସମ୍ମୁଖୀନ ହବାନି।
ହଁ ମୁଁ ଭାବୁଛି ଦୁର୍ଗା ପୂଜା ସମୟରେ ପିଲାମାନଙ୍କର ଛୁଟି ଥିବ। ଟିକେ ସେଇ ଟାଇମ ରେ କଲେ ଭଲ ହୁଅନ୍ତା।
ସେଇ ସମୟରେ କଲେ ହୁଅନ୍ତା ଆଉ ଆମେ ଜାଣିଥଥିବା ଆମର ଏବେ ଯି ଦୁଇ ହଜାର ଚବିଶ ମସିହାରେ ବିଭା କରିଥିଲେ।
ଆଜ୍ଞା।
ଜାଣିଥିବ ତ ନା ନାଁ କହିବା କଥା ନୁହେଁ କିନ୍ତୁ ଜାଣିଥିବେ ଆମେ ସବୁ ସାଙ୍ଗରେ ଯାଇ ଥିଲେ ମଣ୍ଡପକୁ ଯୋଗ ଦେଇଥିଲେ, ସେ ଏବେ ସେ ଏବେ ଗର୍ଭବତୀ ଅଛନ୍ତି।
ଓହୋ।
ଆଉ ମୁଁ ତାଙ୍କ ସହିତ ଏଇ ଗଲା କୋଉ ବାର ରବିବାର ଦିନ କଥା ହେଇଥିଲି। ସେ କହୁ କହୁ କହିଦେଲେ କହିଲେ ମୁଁ ଏବେ ରହୁଛି ଯାଜପୁରରେ ରହୁଛି ସ୍ୱତନ୍ତ୍ର ସେଇଟା କହନ୍ତି ବାସ ଗୃହ ନେଇଛନ୍ତି
ଆଜ୍ଞା।
ସେଠି ରହୁଛନ୍ତି, ମୁଁ ଆଉ କହିଲି ଅସୁବିଧା କଣ ହେଲା କି ଆପଣ ବାସଗୃହରେ ନବା ପଡିଲା, ଯିବାଆସିବା କରିଥିଲେ ଶାଶୁଘରୁ ସେଠିକି ସେ କହିଲେ ନାଇଁ ମୋର ଏମିତି ଅସୁବିଧା ହେଇଥିବାରୁ ମତେ ଟିକେ ଡାକ୍ତର ମନା କରଛନ୍ତି।
ହଁ।
କେତେ ମାସ ହେଲାଣି?
ସେ ମୁଁ ପଚାରିଲି କାହିଁକି ନା ତିନି ମାସ ହେଇନି ହେଇନଥିଲା ବୋଲି ମୁଁ କହୁନଥିଲି, ବୋ ଅଧେ ଏବେ ତିନି ମାସ ଚାଲିଛି।
ଓ ହୋ।
ସେଥିପାଇଁ କହିଲା ମୁଁ କହିବାର ଇ ଯେ କହିଲେ ହଉ ତମେ ତିନି ଜଣ ଆସ। ମୁଁ ତ ଏଠି ରହୁଛି ବୁଲିିବାଲିକି ଯିବ ମୁଁ କହିଲି ହଉ ଦେଖିବା ସମସ୍ତଙ୍କୁ କହିବି। ଆଉ ଯିବା ବୁଲି ବାଲିକି ଆସିବା ଆଉ।
ସିଏ ଏବେ କୋଉଠି ରହୁଛନ୍ତି?
ସିଏ ବାବା ଅଛନ୍ତି ତାଙ୍କ ଅଫ ମାନେ ଯୋଉଠି ଚାକିରି କରିଛନ୍ତି ତା ପାଖାପାଖି ରହୁଛନ୍ତି ଆଉ।
ଓହୋ ତାହେଲେ ଆମେ କେବେ ଯିବା ଆଉ ବୁଲି ଆସିବା ଆଉ।
ହଁ ଏଇ ଛୁଟି ଦିନ ଦେଖି ଯିବା ଛୁଟି ଯାହା ଥିବ ସେ ତ ପଡା କିଛି ମାନେ ଆସୁଥିବେ ଶାଶୁଘରେ ପଳେଇ ଆସୁଥିବେ କି ଯାଉଥିବେ। ଦେଖିବା ତାଙ୍କୁ ତ ବୁଝିବା ବୁଝିକି ଆମେ ଆମର ଯାନବାହାନ ମାନେ ଯାନ ସାହାଯ୍ୟରେ ପଳେଇବା। ପୁଣି ସନ୍ଧ୍ୟା ପୂର୍ବରୁ ଆସି ଘରେ ଆଉ।
ଆଜ୍ଞା ଆଜ୍ଞା। ନିହାତି ଯିବାକୁ ପଡିବ ଆମକୁ।
ଯାହାହେଲେ ବି ଶୁଣିଲେଣି ଏତେ ଦିନ ହେଲାଣି ହେଲା। ଆଉ ପଡିବ ଏବେ ନ ଗଲେ ଯେବେ ଆମେ ଯଦି ସମୟ ନ ମିଳିବ ଆମେ ଯାଇପାରିବା କି? ଆଉ ମୁଁ କରିଥିଲି ଭାଇ ତ ତମେ କହୁନଥିଲ ମୁଁ ପଚାରିଲା ଠାରୁ କହିଲ? ନା ମ ଏଇ ଯୋଉ ଗୋଟେ ଅସୁବିଧା ଯୋଗୁଁ ମୁଁ କାହାକୁ କିଛି କହିପାରୁନଥିଲି।
ଓହୋ।
ଆଉ ଆଉ ସିଏ ବି ସିଏ ବି ସିଏ ବି କହୁଛନ୍ତି ଆଉ ତମର ସବୁ ବଦଳି ଗଲଣି? ଆଉ ମତେ କେହି ମନେ ପକଉନ। ସମସ୍ତେ ମୁଁ ଆଇଲିି ବୋଲି ତମେ ସବୁ କେହି ଆଉ ମତେ ଭୁଲି ଭାଲି ଗଲଣି। ମୁଁ କହିଲି ଆମ ହୃଦୟରେ ଅଛୁ ତ ଆଉ ଭୁଲିବାରେ କଣ ଅଛି?
ହଁ ସିଏ ବି ସିଏ ବି ଆମକୁ ଟିକେ ମନେ ପକେଇବା କଥା ସିଏ ବି ଆମକୁ ମନେ ପକେଇ ପାରୁନାହାନ୍ତି। ତାପରେ ସିଏ ବ୍ୟସ୍ତରେ ଥିବେ। ଆମେ ସେଥିପାଇଁ ଟିକେ ମନେ ପକେଇ
ହଁ ବା ମୁଁ କହିଲି ଆଉ ପାଖରେ କିଏ ରହୁଛନ୍ତି? ନା ପାଖରେ ସ୍ଵାମୀ ବେଳେବେଳେ ରହୁଛନ୍ତି। ଶାଶୁ ମାଆ ବେଳେବେଳେ ରହୁଛନ୍ତି। ତାଙ୍କ ଭଗିନୀ ବି ବେଳେ ବେଳେ ଯାଉଛନ୍ତି।
ଓହୋ।
ସମସ୍ତେ ମିଶି ମିିଶିକି ଟିକେ ରହୁଛନ୍ତି ତାଙ୍କ ପାଖରେ ଆଉ।
ଆଜ୍ଞା କିନ୍ତୁ ଆମର ସେ ଯୋଉ ଛୋଟ ବେଳର ଖେଳ। ବୋହୁଚୋରି, ଖୋଖୋ, ପିଚୁ
ଆଉ ମୁଁ ଯଦି ମତେ ଖେଳିଲେ ମୁଁ ଆଉ ଦୌଡି ପାରିବି?
ସେ ସବୁ ଯୋଉ ଥିଲା?
ମନେ ପକାନି ଟିକେ ଆମେ ଯେତେବେଳେ ଶିବ ମନ୍ଦିର ପାଖରେ ଯୋଉ ଖାଇବା ଛୁଟି ହବ ତ ଚାଲିଲୁ।
ପଡିଆ, ଶିବ ମନ୍ଦିର ଆ ଗୋଟେ ତାରିଣୀ ପାଖ ଅଷ୍ଟପ୍ରହରୀ କୋଉଠି ଆମର ନାହିଁ?
ହଁ ବା ସବୁଠି ସ୍ମୃତି। ସବୁଠାରୁ ଏବେ କା ଏବେ ଏବେକା ଛୁଆ କଣ ସବୁ ଏସବୁ ଜିନିଷ କଣ ପାଉଛନ୍ତି? ଜାଣି ପାରୁନାହାନ୍ତି ଖେଳ ଭଳି ଅ ଅଛି ବୋଲି?
ଅଷ୍ଟପ୍ରହରୀ ପାଖରେ ଯୋଉ ବାନ୍ଧବୀଙ୍କ ଘର? ସେ ଯୋଉ ଟିଚୁ ଖେଳନ୍ତି ମନେ ଅଛି ନା?
ତାଙ୍କ ଟିଚୁ ଖେଳ ବା କହିବାକୁ ଗଲେ ଯଦି ହବ ଯଦି ପୃଥିବୀ ପ୍ରସିଦ୍ଧ ବି କରିପାରିବେ ସିଏ। ଖାଲି ଦେଶରେ ନୁହେଁ ଦେଶ ବାହାରକୁ ବି ତାଙ୍କ ଖେଳଟି ବୋହୁତ ପ୍ରସିଦ୍ଧ।
ପୂଜା ପଡିଆ ପାଖରେ ଯୋଉ ବାନ୍ଧବିକ ଘର? ସିଏ ଯୋଉ କବାଡି ଖେଳ କଥା ମନେ ଅଛି ନା?
ଆଉ ଯୋଉ ତମ ଘର ପାଖରେ ଯୋଉ ବାନ୍ଧବୀଙ୍କ ଘର?
ଆଜ୍ଞା ଆଜ୍ଞା ଆଜ୍ଞା କହିଥ ଆ ହ
ଆଉ ସେ ବି ସେ ସେ ଦିନକ ସବୁ ଆସିବ? ସେ ଦିନ ଆମେ ଯଦି ସିଏ ହଉଛି ସ୍ମୃତି। ସେ ଯଦି ସ୍ମୃତି ଆକାରରେ ଯଦି ମନେ ପକାଯାଏ?
ସେଇ ସବୁ ସ୍ମୃତି ବା ମୋର ଆଜି ମନେ ପଡିଗଲା। ମୁଁ ସେଥିପାଇଁ କହିଲି ଟିକେ ମୋ ବାନ୍ଧବୀଙ୍କ ସହିତ ଟିକେ କଥା କଥା ହେଇଯାଏ। ମତେ ଟିକେ ବହୁତ ଖୁସି ଲାଗେ।
ହଁ କଣ କରିବା, ସେଦିନ ଯଦି ଫେରି ଆସନ୍ତା? ମତେ ଲାଗୁଛି ମାନେ ଦୁନିଆରେ ମାନେ ଏତେ ସୁଖ ମାନେ ଆଉ
କେଉଠି ନଥାଏ। ଖରା ବେଳେ ଖାଇବାକୁ ଆସିବା ବେଳକୁ ଦି ଟଙ୍କା ନେଇକି ଯିବା। ଖଟା ଆଚାର ଖାଇବା ଫିଷ୍ଟ୍ ଭୋଜି ଗୋଟେ ଆମେ କହିବା।
ସେଇ ସେଇ ମାନେ ଦି ଟଙ୍କା ଟଙ୍କା ଟେ ଆମପାଇଁ ମୂଲ୍ୟବାନ ଥିଲା ଯେଉଁଟାକି ଏବେ ହଁ ଆମେ କଣ ଏବେ ବି ବହୁତ ଭଲ ପିଲା ଲକ୍ଷାଧିକ ରୋଜଗାର କରୁଛନ୍ତି।
କିନ୍ତୁ ସେ ସେ ଦୁଇ ଟଙ୍କାର ମୂଲ୍ୟ ଆମେ ପାଉନେ।
ହଁଅ। ବାପା ମାଙ୍କୁ ମାଗିବା ସେ ଯେଉଁ ଦି ଟଙ୍କାଟି ପାଇବା ବହୁତ କଷ୍ଟ।
ଗୋଟେଇ ପୂର୍ବରୁ ସ୍କୁଲରୁୁ ପଳେଇଆସିବା ଘରେ ଶୀଘ୍ର ଖାଇଦେଇ ଗୋଟେ ବେଳକୁ ଯାଇଁ ଖେଳିବୁ ତାଉ ଓହୋ ସେ ସବୁ ଖୁସି ଆଉ ନାହିଁ।
ସେ ଯଉଁ ଏକା ଏକା ବସିକି ଭାବେ ଏଇସବୁ ଜିନିଷ ମାନେ କଣ କହନି ଏଇ ଯୋଉ ସବୁ ପୁରୁଣା ସ୍ମୃତି ଆପେ ଆପେ ଆଖିରୁ ଲୁହ ପଳେଇଆସଛି। ଝିଅ ମାନେ ଲାଗିବ ଯେ ମାନେ ଏତେ ମୁଁ କଷ୍ଟରେ କାହିଁ ଅଛି ସେ ଦିନ ସବୁ ଭଲ ଥିଲା।
ହଁ ସେଇଟା ସତ କଥା।
ଆମେ ଯଦି ଏ କଥା ହଉଚଛେ ବୋଲି ନୁହେଁ ତୁ ଦେଖେ ତୁ ନିଜେ ଏଇନା କଥା କହୁଛେ ଆମେ ସେ ନିଜେ ସେ ଜିନିଷ ଟାକୁ ଭାବେ ମାନେ ପୁରା ଅନ୍ତରରୁ ଭାବେ ମାନେ କେମତି ଲାଗୁଛି ଦେଖିନୀ। ବହୁତ କଷ୍ଟ ଦେଖେ ସମସ୍ତ ଜୀବନରେ ଦେଖ ଆଉଁ ସମସ୍ତଙ୍କ ଜୀବନରେ ଦୁଃଖ ଅଲଗା ଅଲଗା ପ୍ରକାର ତୋ ଜୀବନରେ କଣ ଦୁଃଖ ମୋ ଜୀବନରେ କଁ ମୋ ଦୁଃଖ ତା ଦୁଃଖ ଏମିତି ଦୁଃଖ ଚାଲିଛି। ହେଲା କିନ୍ତୁ ସେଇ ଯେଉଁ ସ୍ମୃତି ଭାବିଲା ବେଳକୁ ଖୁସି ଲାଗୁଛି ଖୁସି ଲାଗୁଛି ନାଁ।
ହଁଅ। ବହୁତ ବହୁତ। ତାପରେ ସବୁବର୍ଷ ଯେମିତି ଶୀତ ଦିନେ ଆମେ ବଣଭୋଜି କରୁ ବର୍ଷକୁ ଦି ଥର ତିନି ଥର ସମସ୍ତଙ୍କ ଜନ୍ମଦିନ ପାଳନ ସେ ସବୁ ଆଉ ର ଲୋପ ପାଇଗଲାଣୀ କହିଲେ ଚଳେ। ଜମା ବି ତ ନାହିଁ ଆଉଁ। ସେ ବାନ୍ଧବିକ ବିବାହ ପରଠାରୁ ଆଉଁ ଆମରଆଉ ନାହିଁ।
ହଉଁ ଆମର ବି ସମୟ ହେଲାଣି। ଆଉ ତୁମେ ଯେତେବେଳେ ଟିକେ ସମୟ ବାହାର କରି ମତେ
ଏସଁ ନିହାତୀ ଭାବରେ ଏସୁର୍ମୃତି ନିହାତିି ମନେ ପଡିବ ଆପଣଙ୍କ ସହିତ କଥାହେବି। ନିହାତି ନିହାତି ହଉ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା ମତେ। ବର୍ତ୍ତମାନ ପାଇଁ ମୁଁ ରହୁଛି ନମସ୍କାର ଆଁ।
ନମସ୍କାର।